ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ନମସ୍କାର କେମିତି ଅଛନ୍ତି। ହୁଁ
ହଁ ଭଲ ଅଛି। ଆପଣ ଭଲ ଅଛନ୍ତି ଆଜ୍ଞା?
ହଁ କେତେ ହଁ ମୁଁ ଭଲ ଅଛି। ଆଉ ଘରେ ସମସ୍ତେ କେତେ ଅଛନ୍ତି?
ହଁ ଭାଇ ସମସ୍ତେ ଭଲ ଅଛନ୍ତି। ହଁ ଭାଇ ସମସ୍ତେ ଭଲ ଅଛନ୍ତି।
ହୋଉ ଆପଣ କିଛି ଖାଇଲେଣି କି ନାଇଁ? ମଧ୍ୟାହ୍ନ ଭୋଜନ
ହଁ ଭାଇ ହଁ ହଁ ମଧ୍ୟାନ ଭୋଜନ କଲେଣି।
ହୋଉ ଆଜି କଣ କଣ ଖା ଆଉ କଣ କଣ ଖାଇଥିଲେ ଆଜି ଖାଇବା?
ଆଜି ଚିଆ ହେଇଥିଲା ଗରମ। ଏ ଶନିବାର ତ ଏଇ ପାଖରେ ଶନି ମନ୍ଦିର ଥିଲା। ଏ ଆମ ଉଁ ଯୋଉଟ ରହୁ। ସେ ସେଇଠୁ ଟିକେ ପାଖରେ ହାପ କିଲୋମିଟର ହବ ଆଉ। ଶନି ମନ୍ଦିର ଅଛି। ତ ମନ୍ଦିରରେ ପ୍ରସାଦ ସେବନ କରଦେଲି ଆଉ। ବହୁତ ଭଲ ଲାଗେ ସେଠ ପ୍ରସାଦ। ଅଇଁ ଆ। ଅଡଲ ଅରୁଆ ଭାତଟେ ହେଇଥିଲା ଆଉ ବିନା ବିନା ପିଆଜ ରସୁଣ ଡାଲି ଟିକେ ହେଇଥିଲା। ଆଉ ସିଝା ଜିନିଷ ଟିକେ ସନ୍ତଳା ଟାଇପ ର ହେଇଥିଲା ଆଉ। ଦେଇଥିଲେ ଟମାଟୋ ଖଟା ହେଇଥିଲା ଆଉ।
ଭଲ ଲାଗେ ଭଲ ଲାଗିଲା ସକାଳୁ ଖାଦ୍ୟ ଟା ସ୍ୱାସ୍ତିିକ ଖାଇବା ଆଉ।
ଆଜ୍ଞା।
ହଁ।
ସ୍ୱାସ୍ତିକ ଖାଇବା ତ ଖାଇଲେ ତା ସହିତ ଆପଣଙ୍କର ଗୋଟେ ଭକ୍ତି ବି ହେଇଗଲା। ବହୁତ ଭଲ ଦିନଷ ଟେ ଖାଇଲେ। ବହୁତ ଭଲ ଜିନିଷ ଖାଇଲେ ମନ୍ଦିର ଦର୍ଶ ନ କଇଲେ ଯାହା ହୋଉ କେତେ ଭଲ। ଯାହା ହୋଉ ବହୁତ ଭଲ ଭାଗ୍ୟ ଇଏ କରିଚି। ଆଉ ସକାଳେ କଣ କଣ କରଥିଲେ? ଆଜି ଆଜି ହଠାତ କୁ କେମତି ମନ୍ଦିର। ମନ୍ଦିର ଏମତି ଗଲେ କିଛି କାମ ଥିଲା ବୋଧେ ମନ୍ଦିରରେ?
ନାଇଁ ସେମିତ ନାଇଁ ଆମର ଏଇଠି ମନ୍ଦିରଯେ ପ୍ରତି ଶନିବାର ସେଟା ପ ପ୍ରସାଦ ହୁଏ। ଓ ବିଭିନ୍ନ ଲୋକ ସେ ଠାକୁର ଟେ ଶୁଣ ନ୍ତି। ବିଭିନ୍ନ ଲୋକ ଦାନ କରନ୍ତି ସେ ଦିନ। ନଉ ଆପଣ କିଛି ଦାନ କରୁଚନ୍ତି। ଅନେକ ଲୋକ ଯିଏ ଦର୍ଶନ କରି ଆସୁଚନ୍ତି ସିଏ କିଛି ଦାନ କରୁଚନ୍ତି। ତ ତାଙ୍କ ଦାନ ରୁ ସେଟା ଭୋଗ ପ୍ରସ୍ତୁତ ଭୋଗ ପ୍ରସ୍ତୁତ ହେଇକି। ଗାଁ ରେ ପ୍ରଶାଦ ସେବନ କରନ୍ତି ଲୋକ ଆଉ। ବହୁତ ଆଡୁ ଲୋକ ଆସନ୍ତି ଯେ ପାଖାପାଖି ଏରିଆ ର ଲୋକ ପ୍ରାୟ ଆସିକି ଖାଆନ୍ତି।
ଆଜ୍ଞା ଆଜ୍ଞା ନାଇଁ ବହୁତ ଭଲ। ନାଇଁ ସେମିତି କିଛି ବ କହିବାକୁ ଗଲେ ଆପଣ ଏବେ ତ କହିଲେ ମନ୍ଦିର ଯାଇକି ଦର୍ଶନ ଫସନ କରୁଚନ୍ତି। ସେମତି କିଛି ରୁଚି ଅଛି କି? ମାନେ ଆପ ଆପଣ ଏମତି କିଛି ଦର୍ଶନୀୟ ଜାଗା ହୋଉ, ନହେଲେ ତ ଏମତି କିଛି ବୁଲାବୁଲି ଜାଗା, ଯୋଉଠି କିି ଆପ ଆପଣ କୁ ସେ ଜାଗା ଟା କୁ ଗଲେ ମାନେ ଉତ୍ସାହିତ ପ୍ରକାଶ କରେ ମାନେ ସେ ଜାଗାକୁ ଗଲେ ଟିକେ ଆନନ୍ଦ ଲାଗେ। ମାନେ ସୁଖ ମିଳେ। ମାନେ ଆପଣ ଯେତେ ବି ଦୁଃଖରେଥିବେ ସେ ଦୁଃଖ ଟା ବି ଗମିଯାଆନ୍ତି ଏମ କିଛି ଜାଗା ଯାଇଚନ୍ତି କି?
ହଁ ହଁ ବୋହୁ ବୋହୁତ ଜାଗା ଯାଇଚି ମୁଁ। ବହୁତ ଜାଗା ବୁଲାବୁଲି ପାଇଁ ଯାଇଚି। ସମୁନ ସୁବୁଠୁ ଭଲ ଲାଗେ ମତେ ଲିଙ୍ଗରାଜ ମନ୍ଦିର।
ଆ ହଁ ହୁଁ କୁହନ୍ତୁ? ହଁ ମୁଁ ତ ଜାଣିଛି ଆପଣ କୁହନ୍ତୁ ସେ
ହଁ ଲିଙ୍ଗରାଜ ମନ୍ଦିର ଯାଏ ଭଲ ଲାଗେ। ସେଇଠି ଯାଇକି ବସିକି ଯଦି ଆପଣ ପୁରା ମନ୍ଦିରର ଶି ଖରକୁ ଅନେଇବେ ହେଲେ ଆପଣଙ୍କୁ ବହୁତ ଶାନ୍ତି ଲାଗିବ। ବହୁତ ଶାନ୍ତି ଲାଗିବ।
ଆଜ୍ଞା ଆଜ୍ଞା ହୁଁ ହୁଁ।
ଆପଣ ଯେତେ ଦୁଃଖରେ ଥାନ୍ତୁ
ହୁଁ।
ଯେତେ ମନ ଶାନ୍ତ ତା ଯଦି ସେ ଜାଗାକୁ ଗଲେ ନା ଆପଣ ସବୁ କିଛି ଭୁଲିଯିବେ। ଆପଙ୍କ ସାମ୍ନାରେ ଓନ୍ଲି ଠାକୁର ହିଁ ଦେଖାଯିବେ। ଶାନ୍ତି ପରିବେଶ ଆଉ ହଁ।
ହୁଁ ହୁଁ। ନାଇଁ ସେମିତି ବି ମୁଁ ବି ବୁଲି ଯାଇଛି ବହୁତ ଜାଗା ବୁଲିଛି ହଁ ମୁଁ ହଁ ଯାଇଛି ବହୁତ ଜାଗା ମୁଁ ଯାଇଛି ମୁଁ ଗୋଟେ ଉଦାହରଣ ଦଉଛି ସେମିତି ବହୁତ ଜାଗା ଯାଇଛି ବେଶୀ ମତେ କୋଉଟା ଭଲ ଲାଗୁଛି କହିଲେ ମନ୍ଦିର ମାଳିନୀ ତ ଯାଇଛି ଲିଙ୍ଗରାଜ ଯାଇଛି କୋଣାର୍କ ଯାଇଛି ପୁରୀ ଜଗନ୍ନାଥ ମନ୍ଦିର ଯାଇଛି ଏମିତି ସବୁ ଜାକ ବଯାଇଛି କିନ୍ତୁ ଏଇଟା ତ ହେଲା ମନ୍ଦିର ମାଳିନ ମନ୍ଦିର ମାଳିନ ପରେ ଆମେ ଏମତି କିଛି ନହେଲେ ଦର୍ଶନୀୟ ସ୍ଥାନ ଯୋଉ ଯୋଉ ଜିନିଷଟା ଆମେ ଗଲେ ବୁଲିଲେ ମାନେ ଦେଖ ଗୋଟେ ଉତ୍ସାହ ପ୍ରକାଶ କରିବ ସେମତି ଜାଗା ମାନେ ଏବେ ନନ୍ଦନକାନନ ଦେଖ ହଁ ନନ୍ଦନକାନନ ଆମେ ବୁଲି ଯାଇଛୁ ନନ୍ଦନକାନନ ବୁଲି ଯାଇକି ସେଠି ପ୍ରଥମ ଥର ପାଇଁ ମୁଁ ଯେତେବେଳେ ସାନ ହେଇଥିଲି ସେ ଟାଇମରେ ଯାଇଥିଲି। ନନ୍ଦନକାନନ ସେ ନନ୍ଦନକାନନ ମୋ ଗୋଟେ ଉତ୍ସାହ ଗୋଟେ ମନରେ ଗୋଟେ ଇଏ ଲାଗିଲା ଯେ ହଁ ମୁଁ ନନ୍ଦନକାନନ ମାନେ କଣ ପାଇଁ ଏଇଟା ହଉଛି ତାକୁ କୁହାଯାଏ ଚିଡିଆଖାନା ଚିଡ଼ିଆଖାନାରେ କଣ ଅଛି? କଣ ନାଇଁ ବୋଲି ବାପା ମାନେ ପ୍ରଥମ ଥର ପ୍ରଥମଥର ପାଇଁ ମତେ ଧରିକି ନେଇକି ଯାଇଥିଲେ ନାଇଁ ଚାଲ ଦେଖିବା କଣ ଗୋଟେ ଉତ୍ସାହିତ ଲାଗୁଛି ବୋଲି। କ ପ୍ରଥମ ଥର ଭାଇ ବିଶ୍ଵାସ କରିବେନି ମୁଁ ପାଖରେ ପାଖରେ ବାଘ ଭାଲୁ ବାଘ ଭାଲୁ ହାତୀ ମାନେ ବିଭିନ୍ନ ପ୍ରକାର ବାଘ ଇ ଏଗୁଡାକ ସବୁ ଦେଖିଲି। ତାପରେ ଦେଖିଲା ପରେ ସେ ନନ୍ଦନ ଗାନ ଟା ଏତେ ବଡ ହେଇଥିଲା ଯେ ବୁଲିବା ପାଇଁ ବି ସେ ସେ ରାସ୍ତା ସରୁ ନଥିଲା କିନ୍ତୁ ବିଭିନ୍ନ ଦିଗର ପଶୁ ପକ୍ଷୀ ଖୁ ବି ଦେଖି ପାରିଲି କୁମ୍ଭୀର ଦେଖିଲି ସବୁ ମାନେ ବହୁତ୍ ଗୁଡ଼ାଏ ଜିନିଷ ଦେଖିଲି। ସେଇ ଜିନିଷ ଟା ମୁଁ ଦେଖିକି ବହୁତ୍ ମାନେ ପ୍ରଥମ ଥର ପାଇଁ ଯାଇଥିଲି ନା କେବେ ମାନେ ମୋର୍ ଇଏ ଯଉନ ବି ଦେଖିନଥିଲି ସେଇଟା ଟିକେ ବହୁତ୍ ଉତ୍ସାହ କରିଥିଲା ମତେ ଉତ୍ସାହ କରୁଥିଲା ତାପରେ ପକ୍ଷୀ ବିଭିନ୍ନ ପ୍ରକାର ପକ୍ଷୀ ଦେଖିଥିଲି କେତେ ଚିଲ କୁ ଶାଗୁଣା ହଉ ମୟୂର ହଉ ସବୁ ଜିନିଷ କିନ୍ତୁ ଆମର ଭୁବନେଶ୍ଵର ଚିଡ଼ିଆଖାନାରେ ଗଲା ଯେ ଦେଖିଲି ଯେ ବହୁତ ଖୁସି ଲାଗିଲା। ଏମିତି ଏଇଟା ତ ହେଇଗଲା ଗୋଟେ ନନ୍ଦନକାନନ୍ ତାପରେ ଆଉ ଗୋଟେ ଜାଗା ବି ଭୁଲି ଯାଇଚି। ତାପରେ ଆମର-ଅ କଟକ ସହର ହଉ କଟକ ସହର ସେ ବାବନ ଗଳି ତେପନ ବଜାର। ଆଉ ଗୋଟେ ମୁଁ ଶୁଣିଥିଲି ଯେ ଆମର ଭୁବନେଶ୍ୱରରେ ଦଶହରା ବହୁତ୍ ପସନ୍ଦ ପୁଣି ହୁଏ। ଦଶହରା ବହୁତ୍ ପସନ୍ଦ କିନ୍ତୁ ସେଠି ତାଙ୍କର ଯଉ ମେଢ଼ ରହୁଛି ମେଢ଼ ଟା କେମିତି ମାନେ ବିଶ୍ଵାସ କରିବେନି ଭାଇ ତମେ ଯଦି ଗୋଟେ ଜାଗାକୁ ଯିବ ସେ ଜାଗାକୁ ଆପଣ-ଅ-ଅ ମାନେ ଇଏ ହେଇଯିବେ ମାନେ ଭାବ ବିହଳ ହେଇଯିବେ ଯେ କଉ ଜାଗାରେ ରହିବି କଉ ଜାଗାରେ ନାହିଁ। ଏ ଜାଗା ଦେଖିଲେ ଏଇଟା ବି ଭଲ ଲାଗିବ ସେ ଜାଗା ଦେଖିଲେ ସେଇଟା ବି ଭଲ ଲାଗିବ। ମାନେ ଏମିତି ପ୍ରକାର ଲାଗେ ବୁଝିପାରିଲେ କି ନାଇ? ତାପରେ ମୁଁ ବି ଏମିତି ହେଇକି ହଁ ତାପରେ ଛୋଟ ବେଳେ ଗୋଟେ ସ୍ୱପ୍ନ ଥିଲା ନାଇ ଭୁବନେଶ୍ୱର୍ କୁ ଯାଇକି ଟିକେ କିଛି ଦିନ ରହିବି କାହିଁକି ନା ଗୋଟେ ମନରେ ଗୋଟେ ଉତ୍ସାହିତ ହବ ନା। ଆମ ରାଜଧାନୀ ଏଭଳି ଜାଗାରା ଆମ ଓଡ଼ିଶା ର ରାଜଧାନୀ ଭୁବନେଶ୍ଵର୍ କି ନାଇ? ଭୁବନେଶ୍ଵର୍ ଏରିଆରେ ଯହିକି କେମିତି କଣ ଭଲ। ମାନେ ସେଟା ଗୋଟେ ଆଗ୍ରହ ଥିଲା ମନରେ। ଯେତେବେଳେ ରହିକି ସେଠେ ରହିକି ବସବାସ କରୁଥିଲି ମାନେ ମାନେ ବସବାସ କରିକି ସେଠି ବୁଲାବୁଲି କରୁଥିଲି ମାନେ ଏତେ ବଡ଼ ବଡ଼ ଉଁ ମାନେ ଘର ଇଏ ଆମେ ତ ଏପଟେ ରହୁଥିଲୁ ନା ତ ସେ ସେଟା ମତେ ସବୁ ପରିବେଶ ଟା ଟିକେ ନୂଆ ନୂଆ ଲାଗେ ମାନେ ବହୁତ୍ ସୁନ୍ଦର ଅନୁଭୂତି ହୁଏ। ସକାଳୁ ଆସିଲା ପରେ ଆମର ଯେମିତି ଏଠି ଏ ଯେମିତି କି ଉ ମୁଁ ଉଦାହରଣ ଦଉଛି ଗାଁ ମାନଙ୍କରେ ଯେମିତି ସ ରାତି ସାତ ସାତ ଟା ଆଠଟା ହେଲେ ଖାଇ ପିଇକି ସମସ୍ତେ ବାପା ମା ମାନେ ସମସ୍ତେ ଶୋଇପରନ୍ତି। ଗାଁଟା ଯେମିତି ସୁନ୍ ସାନ୍ ହଉଛି କିନ୍ତୁ ଭୁବନେଶ୍ଵର ସହରରେ ସେମିତି ନୁହେଁ। ସେମାନେ ରାତି ପର୍ଯ୍ୟନ୍ତ ରାତି ଏଗାରଟା ବାରଟା ପର୍ଯ୍ୟନ୍ତ ବି ତାଙ୍କର ଲୋକ ଗହଳି କମୁନଥିବେ। ତ ଭାବ ସେଟାକୁ-ଉ-ଉ ଗୋଟେ ମନକୁ ଲୋକପ୍ରିୟତା ଲାଗେ। ଆଉ ସେଥିରେ କିଛି ଜିନିଷ ରହିଛି ଭଲ ବି ରହିଛି ଖରାପ୍ ବି ରହିଛି ନା କଣ କହୁଛନ୍ତି ଭାଇ? ଆପଣଙ୍କର ଏଥିରେ ମତାମତ କଣ କୁହନ୍ତୁ?
ହଁ ବହୁତ୍ ଭଲ କାରଣ ହଁ ବହୁତ୍ ଭଲ ମୁଁ ସେମତି ଆପଣ ନନ୍ଦନକାନନ୍ ଯାଇଥିଲେ ମୁଁ ବି ସେମିତି ପ୍ରଥମଥର ଯଉଦିନ ନନ୍ଦନକାନନ୍ ଗଲି ଆମ ସାର୍ କହିଥିଲେ ନନ୍ଦନକାନନ୍ ରେ ଆମେ ସ୍କୁଲ୍ ତରଫରୁ ଯାଇଥିଲୁ ଆମକୁ କହିଥିଲେ ସେଠି ବାଘ ଅ ଛି ଭାଲୁ ଅଛି ଆମେ କେବେ ଦେଖିନଥିଲୁ ନା ସ ବା-ଆ-ଆ ବହିରେ ଯାହା ଦେଖି ଥିଲୁ ଚିତ୍ରରେ ତ କେମିତି ଦେଖା ଯାଉଥିବ ସେଟା କେମତି ଲାଗିବ ତମେ ତାକୁ ଟିକେ ଛୁଇଁ ଦବୁ, ତାପରେ ତାକୁ ପୁରା ପାଖରୁ ଦେଖିବୁ ମାନେ ଏମ୍ ତି ବହୁତ୍ ଉତ୍ସାହ ଥିଲା ମନରେ ଉଯାବନ୍ ଥିଲା। ଯେତେବେଳେ ଆମେ ଗଲୁ-ଉ-ଉ ଫାଷ୍ଟ୍ ଆମ କୁ କହିଲେ ନନ୍ଦନକାନନ୍ କଣ ଯିବ ଲୋ କିନ୍ତୁ ମନରେ ଇଛା ଥାଏ ଯେ ଆମେ କେତେବେଳେ ହାତୀ ଦେଖିବୁ। ଭାଲୁ ଦେଖ ସାର୍ କହିଲେ ବ୍ୟସ୍ତ ହୁଅନି ତାପରେ ଆମେ ସେଥିରେ ଭିତରକୁ ଗଲୁ ଆ ଆମ୍ ପ୍ରଥମେ ଭାବିଲୁ ଯାଉ ଯାଉ ଆମେ ଦେଖ୍ ଖିଦବୁ-ଉ-ଉ ସବୁ ପଶୁପକ୍ଷୀ ଗୋଟେଟେ ଥିବେ ତ ଆମେ ଗୋଟେ ଜାଗାରେ ବୋଲି କିନ୍ତୁ ଭିତରକୁ ଗଲା ବେଳକୁ ନାହିଁ ସେ କହିଲେ ଟିକେଟ କାଟିବାକୁ ପଡ଼ିବ ଟିକେଟ କାଟିଲୁ ଟିକଟ କାଟିଲା ପରେ ଆମେ ତ ଭିତରେ ଗଲୁ ଭିତରେ ଭାଗ ହେଇକି ଅଛନ୍ତି। ସରିସୃପ ପ୍ରାଣୀ ଅ ଅଛନ୍ତି ଆମର ଅଲଗା ଆଉ।
ଆଜ୍ଞା ଆଜ୍ଞା।
ବନ୍ୟ ଜୀବଜନ୍ତୁ ଅଲଗା ପକ୍ଷୀ ନଳପକ୍ଷୀ ଅଲଗା ପକ୍ଷୀ। ନଳବନ କୁହନ୍ତି ସେଇଠି ଅଛନ୍ତି ଅଲଗା। ତାପରେ ସେ ଆମେ ଠିଆ ହେଲୁ। ସରିସୃପ ସେଠି ବିଭିନ୍ନ ପ୍ରକାର ସାପ ଦେଖିଲୁ। ନର୍ମାଲ ଆମେ ଗାଁରେ ସାପ ଦେଖିଥାଉ। କିନ୍ତୁ ଅଜଗର ସାପ ସାପ ଯେମିତି ଅହିରାଜ ସାପ ବଡ଼ ବଡ଼ ସାପ କେବେ ଦେଖିନଥିଲୁ ପାଖିରୁ। ସେଉରା ଯୋଉ ଦେଖିଲୁ ନିଜକୁ ଲାଗିଲା ଏ ଦୁନିଆରେ କେତେ ବଡ଼ ଯୋଉ ସାପ ଅଛି। ଆମକୁ ଖୁସି ଲାଗିଲା। ଯାହା ହଉ ଆମ ପାଖରେ ଦେଖୁଚୁ କିନ୍ତୁ ସେ ଆମକୁ କିଛି କରିପାରୁନି। ତାପରେ ସେଇଠୁ ବିଭିନ୍ନ ପ୍ରକାର କୁମ୍ଭୀର ଦେଖିଲୁ। କୁମ୍ଭୀର ପୁଣି ଦୁଇ ପ୍ରକାର ଦେଖିଲୁ। କୋଉଠା ଘରୁଆଳ କୁମ୍ଭୀର ଦେଖିଲୁ ଗୋଟେ ପାଣି କୁମ୍ଭୀର ଦେଖିଲୁ। ତାପରେ ସେଇଠୁ ଆସିଲା ପରେ ଆମେ ପ ଗଲୁ ହାତୀ ଦେଖିବାକୁ ଗଲୁ। ଆମ ମନରେ କିନ୍ତୁ ଇଚ୍ଛା ଥାଏ। ମୋ ମନରେ ମୁଁ ହାତୀ ଦେଖିବି ଆଉ ବାଘ ଦେଖିବି। କାରଣ ସେଇଟା କେବେ ଦେଖିନଥିଲି ମୁଁ ରିଏଲରେ କେବେ ଦେଖିନଥି ହେଲେ କୋଉଠିରେ ହାତୀ ଦେଖିଥିଲ ଚିତ୍ରରେ। ତାପରେ ତ ହାତୀ ଦେଖିବାକୁ ଗଲୁ ହା ମୁଁ କହିଲି ହାତୀ ଚାଲୁଥିବେ କିନ୍ତୁ ହାତୀ ଗୋଟେ ଜାଗାରେ ବନ୍ଧା ହେଇକି ରୁହା ହେଉଥିଲା। ସେ ଥିଲା ବାଘ ଦେଖିଲି ଚାଲୁଥିଲେ ବାଘ ଯିବା ଆସିବା କରୁଥିଲେ। ବାଘ ଦେଖିଲେ ଆଉ ଆଉ। ଫାଷ୍ଟ୍ ଭାଲୁଟା ଦେଖିକି ମତେ ବେଶୀ ଖୁସି ଲାଗିଲା। ସେ ଯୋଉ ଆସିବ ପାଖକୁ କି ସେ କିଛି କରିପାରୁନଥିବ।
ଆଜ୍ଞା ଆଜ୍ଞା।
ଏସବୁ ବୁଲିଲା ପରେ ଆମେ ପୁଣି ଗଲୁ ବେଶୀ ଭଲ ଲାଗିଲା ସେଇଟା ବଣ ମଣିଷ। ଆମେ ନିଜ ପୂର୍ବ ପୁରୁଷଙ୍କୁ ମନେ ପକେଇ ପାରିଲୁ। ତ ହେଠି ଯାଇକି ମୁଁ ଭାବିଲି ଆମ ପୂର୍ବ ପୁରୁଷ ସାର୍ କହିଥିଲେ ଆମ ମା ବାନରରୁ ନୂବାନର ନୂବାନରୁ ଗଲା ସିମ୍ପାଞ୍ଜି ନେଇକି ମଣିଷ ଜନ୍ମ। ତୁମ୍ ହେଲେ ଆମର ଗୋଟେ ଯୋଗକୁ ମୁଁ ଦେଖିଲି ସେଇଠି ଆଉ।
ହଁ ହଁ ହଁ ଶୁଣିପାରୁଛି ଭାଇ ହଁ କୁହନ୍ତୁ ବହୁତ ଭଲ ଲାଗୁଛି।
ତାପରେ ସେଇଠୁ ଆସିଲା ପରେ ଆମେ ଗଲୁ। ନଳବନ ଏଇ ଗଲୁ। ମୋ ମୟୂର ମେଘାଚ୍ଛନ୍ନ ହବ ଯେ ଦେଖାଯାଆନ୍ତା ବୋଲି ଆମେ ଦେଖିଦେଲୁ। କିନ୍ତୁ ସେଟା ମେଘ ନ ହେଲେ ବି ଆମେ ମୟୂରକୁ ଦେଖିଚୁ। ଆଉ ବିଭିନ୍ନ ପ୍ରକାର ମୟୂର ଏଇ କୁକୁଡ଼ା ଗଞ୍ଜା ଆମର ଜଙ୍ଗଲୀ କୁକୁଡ଼ା ଧଳା ମୟୂର ମୁଁ କେବେ ଦେଖିନଥିଲି ସେଠା ଦେଖିଲି ଧଳା ମୟୂର। ବିଭିନ୍ନ ପ୍ରକାର ପକ୍ଷୀ ସେଇଟା ଦେଖିଥିଲି ଆଉ।
ଉଁ ହୁଁ ଯାହା ହଉ ଭାଇ ବହୁତ ଜାଗା ବହୁତ ଜାଗା ବୁଲିଚନ୍ତି ବହୁତ ଖୁସି ଲାଗୁଛି ଭାଇ କଥା ହେଲାରୁ। ହଉ ଭାଇ ମୋର ବି ଟିକେ କାମ ଅଛି ଭାଇ ହଉ। ଧନ୍ୟବାଦ ଭାଇ ରଖୁଛି।